ହ୍ୟାଲୋ।
କେମିତି ଅଛ ଭାଇ, କେମିତି ଅଛ ଭାଇ?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ଆଜ୍ଞା ଆଜ୍ଞା। ସବୁ ସ ସକାଳ ଶୁଭ ସକାଳ। ଆଉ କଣ ଖାଇଲେ?
ହଁ ଭାଇ ଚା, ମୁଢୀ, ବିସ୍କୁଟ।
ଓହ ହ ତାହେଲେ ସକାଳେ ଜଳଖିଆ ପୁରା ସରି ଯାଇଛି ତାହେଲେ।
ହଁ ଭାଇ ସରିଜାଇଛି।
ଆଚ୍ଛା ଆଚ୍ଛା ହେଲେ ବର୍ତ୍ତମାନ କୋଉଠି ଘରେ ଆଗେ ଅଛନ୍ତି ନା ଏମତି କୋଉଠି?
ହଁଁ ଘର କି ଅଛି। ଆଜି ଛୁଟି ହଜାର ପାଇଁ ଘରେରେ ଟିକେ
ହଁ ହଁ ହଁ ହଁ ନାଇଁ ଠିକ କଥା, ଠିକ କଥା। ଆଉ ଘରେ ସବୁ ଅ ଭଲ ଅଛନ୍ତି ବାପା ମା?
ହେଲୋ।
ହଁ ମୁଁ କହିଲି ଘରେ ସବୁ ବାପା ମା ଭଲ ଅଛନ୍ତି?
ହଁ ହଁ ଘରେ ସବୁ ଭଲ ଅଛନ୍ତି।
ଆଚ୍ଛା ଆଛା। ଆଉ ସେପଟେ ପାଗ କେମିତି ଅଛି ବର୍ଷା ହଉଛି ନା ଖରା ହଉଛି?
ଭାଇ ଭାଇ ଠିକ ଅଛି ମାନେ ଟିକେ ଖରା ଟିକେ ଖରା ମାରୁଛି।
ହୁଁ ହୁଁ ହୁଁ। ହଁ ତ ଦେବେ ଏବେ ଏବେ ତ ଖରା ହଉଛି। ସମାନ ଦିଟା ତିନିଟା ହେଲା ବଲେ ବର୍ଷା ପକଉଛି।
ହୁଁ ହୁଁ। ହଁ ରାଇଟ୍ ବଲେ ଏବେ ଟିକେ ଅଲଗା ସିଜିନ ଦେଖା ପ ସକାଳେ ଖରା ସନ୍ଧ୍ୟାରେ ଏ ସନ୍ଧ୍ୟାରେ ବର୍ଷା।
ହଁ ପରା ଖରା ବର୍ଷା ପୁରା ଜୋରଜାର ହୋଉଚି ଏବେ ଆଉ।
ହୁଁ ହଁ ପା ଅବସାର ତ ଆଇଲାଣ।
ହଁ ପରା ବର୍ଷା ଋତୁ ଆଇଲା ତାପରେ ଆାଇ ଭଲ ଏ ବର୍ଷା ବର୍ଷା ହେଲେ ଟିକେ ଥଣ୍ଡା ବି ଲାଗିବ ଖ ଏ ଗରମରେ ଆଉ ରହି ହେଉନି ନା।
ହଁ ଶୀତ ଟିକେ ସରଳ ହେଇଯାଉଚି ଆଉ ଖରା ବି ଟିକେ ସମ୍ଭା ତାର ବର୍ଷା ଟିକେ ହୋଇଯାଉଚି ହେଲେ।
ହଁ ହଁ ହଁ ଗରମ ଟା ଟିକେ ସମ୍ଭାଳି ହଉନାହିଁ ନା।
ହୁଁ‌।
ବର୍ଷା ହଁ ବର୍ଷା ଖରା ତ ଏ କଣ ବର୍ଷା କୁ ଶୀତକୁ ଟିକେ ହେଲେ ସ ସମ୍ଭାଳି ହବ କିନ୍ତୁ ଖରା ଟା ତ ସମ୍ଭାଳି ହଉନି।
ହୁଁ।
ହଁ ସେଥିପାଇଁ ଟିକେ ବର୍ଷା ହେଲେ ଟିକେ ଥଣ୍ଡା ଲାଗୁଚି ଭଲ ଲାଗୁଚି। ଏବେ ଏବେ ତ କ୍ଲିୟର ଅଛି କିନ୍ତୁ ପରେ ଦେଖିଲା ବେଳକୁ ବର୍ଷା ହବ ଆଉ ଲାଗୁଚି ଆଉ।
ହଁ।
ହଁ।
ହୁଁ ହୁଁ।
ହେଲେ କଣ ଆଉ ଚାଲିଛି।
କଣ କଣ କିଛି ନାହିଁ ଏମତି ଟିକେ ଏକଜାମ୍ ମୋର ଏକ ଜାମ୍ ଆପ କୋହୁଚି ନାଇଁ ଏଗଜାମ୍ ପାଇଁ ଟିକେ ପ୍ରିପାରେସନ୍ କରିବି।
ଓହୋ ହ ହ ଆଉ ପଢାପଢି କରୁଛନ୍ତି।
କାମ କେତେବେଳେ କେମତି?
ଅ ହ ହଁ ନାଇଁ ନାଇଁ ଠିକ ଠିକ ଠିକ ନାଇଁ। ଭଲରେ ପଢା ପଢି କରନ୍ତୁ ଆଜିକାଲିକା ମାନେ ଯୁଗ ଏମିତି ହେଲାଯେ ଉତ୍ତରା ଗୋଟେ ନ କଲେ ଆଉ ପରି କ୍ଷା ବେୟଡ ଆଉ ବି କିଛି ନାହିଁ ମୂଲ୍ୟ ନାହିଁ ବୁଝିଲେ କି ନାଇଁ।
ଆଉ ଅଧିକାଂଶ ଲୋକ ଭାବୁଚନ୍ତି ଚାକିରି ପାଇଯିବୁ । ଆପଣ ସମସ୍ତେ ଗ୍ରାଜୁଏସନ ପାଇଁ ବେକାର ବୁଲୁଛନ୍ତି ଆରେ ଭାଇ ତୁ କମ୍ପିଟେଟିପ ପାଇଁ ପଢିଲୁ ତାପରେ ଯାଇ ନହେଲେ ପାଇବୁ କୁଆଡେ ତୁ।
ହଁ ନିଶ୍ଚୟେ ନିଶ୍ଚୟେ ଆ-ଆଜିକାଲି ଆଉ ସେତିକି ପରିଶ୍ରମ ନ କଲେ ସରକାରୀ ଚାକିରି ପାଇବାଟା ବି ବୋହୁତ କଷ୍ଟ ହେଇଯାଉଛି। ବୁଝିଲୁ ନାୁ ନାଇଁ ସେଥିପାଇଁ ପରିଶ୍ରମ କରିବାକୁ ପଢିବ ଦିନେ ନା ଦିନେ ତ ନିଶ୍ଚୟ ସଫଳ ମିଳିବ ନା।
ହୁଁ କୁଆଡେ ଯିବ କରି?
ହଁ। ଆପଣ ପଢାପଢି କରନ୍ତୁ ଭଲରେ।
ହୁଁ ହୁଁ ହୁଁ।
ଆଛା କୋଉଠି ମାନେ ଇଏ କରୁଛନ୍ତି ନା ଏମତି ମୋବାଇଲ ଇଏରୁ ହିଁ ପଢୁଛନ୍ତି?
ମୋବାଇଲ ଦେଖି ପଢେଚୁ ଭାଇ।
ହଁ ହୋ ହୋ। ହଁ। ହଁ ଏବେ ତ ମୋବାଇଲରେ ତ ଆମର ଏବେ ବୋହୁତୁ ବାହାରି ଗଲାଣି ପାଠପଢା। ଏଣୁ ଦେଖିକି ବି ଭଲଲାଗେ ଆପଣ ଆରାମସେ ପଢିପାରିବେ।
ହଁ।
ହଁ। ତାପରେ ଆଜିକାଲି ପଢାପଢି ନ କଲେ ପାଠ ପଢିବା ସହିତ ଏମତି ଅଲଗା ଜିନିଷ ବି ପଢିବାକୁ ପଡିବ ଖାଲି ପାଠ ପଢିଲେ ହବନି ବୁଝିଲନି ନାଇଁ।
ଅନଲାନରେ ଗୋଟେ ଜିକେ ଜିଏସ୍ ଆଉ କଣ କିବା ଆଉ ସେଟା କୋହୁଛନ୍ତି ସେଠା ଚାଲିଛି।
ପାଠ ପଢିବା ସହି ତ ସେଇଟା ବି ପଡେ ମାନେ ଆଜିକାଲ୍ ଆଜିକା ପିଲାମାନେ କଣ ପାଠ ବୋଲେ ଖାଲି ପାଠ ପଢୁଛନ୍ତି ବୁଝିଲ କି ନାଇଁ। ଯାହାଫଳରେ ସେମାନେ ଆଉ ଏ ପରୀକ୍ଷା ଦେଲାବେଳକୁ ସେମାନଙ୍କ କିଛି ଜାଣି ହୋଉନଥିବ ସେଥିପାଇଁ ପାଠ ପଢା ସହିତ ଗୋ ଏ ଅଲଗା ଜିନିଷ ଟିକେ ଟିକେ ପଢିବା ଦରକାର। ଯେମିତି ସବୁବେଳେ ମାନେ ଟଚ ରେ ରହିବା ଦରକାର।
ହଁ। ସବୁ ନାହିଁ ସାପା ନହେଲେ ଟିକେ କଣ ଭୁଲିଯିବ ନହେଲେ ମୁଁ ସେଟା ସେଟା ସାପାଟ ନେମ୍ ଟଚ ରହିଥାଉ।
ହଁ ହଁ। ତାପରେ ଆଉ ଥରେ ଦିଇଥର ପିଲେ ଆଉ ସେଟା ସେଟା ପୁରା ଦେଖିବାକୁ ପଡିବ। ବାରବାର ସେଟା ଦେଖିବାକୁ ପଡିବ ଦେଖିଲେ ହିଁ ମନେ ରହିବ।
ଏବେ ତିନି ଦିନ ତଳେ ସବୁ ଗଭର୍ଣ୍ଣର ମାନଙ୍କର ଇଏ ଲଖିଥିଲି ସବୁ ଇଏ ଆର ବି ଆଇ ର ଗଭଣ୍ଟ ଗାଁ ନାଁ ଲେଖିଥିଲି ଏବେ ସବୁ ଗୁଟେ ଭୁଲଲିି ସେ ରା ରେ ପଢାବାକୁ ପଡୁ
ହଁ ସେ-ସେ କଥା ତ ମୁଁ କହୁ ମାନେ କେତେ ଜଣ ଅଛନ୍ତି ଥରେ ଦିଥର ପଡିକି ଟିକେ ମନେ ରହିଗଲା ବ ହଁ ମୋର ହେଇଗଲା ବୋଲି ସେଟ ଛାଡ଼ି ଦିଅନ୍ତି ବୁଝିଲେ କି ନାଇଁ? କିନ୍ତୁ ସେଇଟା ଦି ତିନି ଦିନ ପରେ କଣ ସେଇଟା ମନରେ ନଥିବ। ତ ତାକୁ ବାରବାର ଦେଖିବାକୁ ପଡିବ।
ବାର ବାର
ହଁ ସେମିତି ହେଲେ ସେଇଟା ସବୁବେଳେ ମନେ ରହିବ।
ଓ
ସେନ୍ତିି ହଉଛି ଆଉ ଆଜିକାଲି ତ ଦେଖୁଛୁ ଆଉ କେତେ ଯୁଗ ହେଲାଣି ପିଲା କେତେ ପଢିକି ବି ପାଉନାହିଁ
ହୁଁ ହୁଁ।
ଆଜିକାଲି ସେ ଟିଅନ ପାଇଁ ବି ସେ କେତେ ମାନେ କେତେ କେତେ ପଢ଼ାପିଲା ଅ ପକଉଛନ୍ତି।
ହଁ ଶୁଣିଥିଲି ତ ଶହେଟା ସି ବାହାରିଥିଲା। ତା ପାଇଁ ବହୁତ ପିଲା ପକେଇ ଥିଲେ ପୁଣି କେତେଟା ତ ପି ଏଚ ଡି ହୋଲଡର ଥିଲେ।
ସେଇ କଥା ତ ମୁଁ କହୁଛି ଦେଖ ମାନେ ସେମାନେ କୋଉ ଚାକିରୀ କରିବା କଥା କିନ୍ତୁ କୋଉ ଚାକିରି ପାଇଁ ପକାଉଛନ୍ତି ବୁଝିଲେ ବୁଝିଲେ କି ନାଇଁ? ମାନେ ଏବେ ଯୁଗ କୋଉଠିକି ପହଞ୍ଚିଲା ଜଣେ ଆଉ କହିବନି ଯେ ସହଜରେ କହିବନି ଯେ ହଁ ମୋର ହେଇଯିବ ବୋଲି ସେତିକି ପରିଶ୍ରମ କରିବାକୁ ପଡିବ। ସେତିକି ଉଁ ସମୟ ବି ଦେବାକୁ ପଡିବ ପଢାରେ ବୁଝିଲେ କି ନାଇଁ ଆଉ ପଢା ବାଲେ ମାନେ କେତେ ଜଣ ଅଛ ନେ ଆ ପଢା ତ ପଢା ମାନେ ଗୋଟେ କଣତି ଖାମଖିଆଲ ସେମିତି ପଢିବା ନାଇଁ ପଢିବା ମାନେ ପୁରା ମନ ଧ୍ୟାନ ଦେଇକି ପଢିବା ଦରକାର ବୁଝିଲ କି ନାଇଁ
କରଚ ଯଦି ଭଲସେ କର ନହେଲେ କର ନାହିଁ।
ହଁ ବାସ୍ ବାସ୍ ସେଇଟା ଏକା ଆରେ ତମେ ପଢିବାର ଅଛି ଯଦି ତମେ ସେମିତିରେ ପଢିବାର ଇଚ୍ଛା ନାହିଁ ଖାମଖିଆଲି ପଢିବା ଅପେକ୍ଷା ତମେ ନ ପଢିବା ଆଉ ଭଲ ନା କଣ କହୁଛନ୍ତି?
ନା ଆଉ କିଛି କରିବା କଥା?
ହଁ। ନାଇଁ ଯଦି ପଢିବାର ଅଛି ବୋଲି ଟିକେ ଭଲରେ ପଢିବ ମନ ଧ୍ୟାନ ଦେଇକି ପଢିବ। ଆଉ ଯଦି ପଢ ପଢିକି ଦେଲା ପରେ ଯଦି ହେଲାନି ସେଟା ହଉ ଦେଖିବା ଆଉ ଆଉ ଗୋଟେ ଥର ଦେଖିବା ମାନେ ଏମିତି ତ ନୁହଁ ଯେ ଗୋଟେ ଥର ଏକ ତମେ ଇଏ କରିବନି। ନା କଣ କହୁଛ?
ଗୋଟେ ଥର ହେଲାନି ଦିଥର ହେଲାନି ତିନିଥର ବେଳକୁ ତ ନିଶ୍ଚୟ ହବ ନା। ହଁ ସେତିକି ଆତ୍ମବିସ୍ୱାସ ରଖିବା ଦରକାର।
ଆଜ କାଲି ପିଲା କଣ ଟିକେ ପାଠ ପଢି ଦଉଛନ୍ତି ତାପରେ ଏଗଜାମ ଦଉଛନ୍ତି ତାପରେ କହୁଛନ୍ତି ଆଉ ଆଉ କଣ ନା କେତେ ଜଣ ଅଛନ୍ତି ଥରେ ମାନେ ଥରେ ନହେଲେ ମାନେ କଣ ଭାଙ୍ଗି ହଁ ଭାଙ୍ଗି ପଡିଯାଆନ୍ତି।
ନାଇଁ ଭାଇ ମୁଁ ସେମାନେ କହୁଛନ୍ତି ସେମାନେ କହୁଛନ୍ତି ମତେ ଟିକେ କଣ ଲାଜ ଲାଗୁଛି ବୋଲି ଗଛ ଲାଜ
ଓହଁ ଆରେ ସେଇଗଡା ତ ସେଇଟା ହଉଛି ମାନେ ପିଲାମାନଙ୍କର ଗୋଟେ ଗୋଟେ କଣ କହନ୍ତି ଖରାପ ଗୁଣ। ଆରେ ଥରେ ହେଲାନି ଦିଥରର ହେଲାନି ତିନିଥରତ ନିଶ୍ଚୟ ହବ ଆରେ ମଣିଷ ମାତ୍ର କେ ହେବ ସେଇଡା। ସେତିକି ଚେଷ୍ଟା କରିବା ଦରକାର। ଆଉ ତମେ ଚେଷ୍ଟାନ କରୁଥିବ ଖାଲି ରେ ହେଲାନି ହେଲାନି ବ ହବ କି? ସେତିକି ଚେଷ୍ଟା ଦରକାର ସେତିକି ପରିଶ୍ରମ ଦରକାର। ମନ ଧ୍ୟାନ ଦେଇକି ପଢିବା ଦରକାର ଯାହା ଯାଇକିରି ତମେ ଦିନେ ନା ଦିନେ ନିଶ୍ଚୟ ସଫଳ ହବ।
ହୁଁ। ଆଉ ଗୋଟେ କିଏ କିଏ ଅଛି ତ କହୁଚି ତାଙ୍କୁ କହୁଛନ୍ତି ଏତିକି ପରିଶ୍ରମ ତ ଗା ଏଇ ଗଧ ମାନେ କରୁଚନ୍ତି ବାଘ ମାନ ତ ଆରାମସେ ସେ ଗାଈ କରିଦବ ଯେତେ ହଁ ତତେ ସେ ସା ଓ ଓଲା ସେମାନେ ଓହ୍ଲାହାନ୍ତି ଯିଏ ବାରମ୍ବାର ଯାଇ କରି ସେଣେ ଗୋଟେ ଏତେ ଲୋକ ଲ
ହଁ କଣ ନାଇଁ କଣ କରିବୁ ଆଉ।
ମୁଁ କଣ କହିଲି ସେଦିନ ବୁଝି ପାରିଲା ତାକୁ ସେ ଲିଟୁ ନନା ପାଖ ଆଇ ଲିଟୁ ନନା କହିଲା ଏତେ ପ୍ରଶ୍ନ ତ ଗଧ କରିପାରେ ତୁ ଥୋଡ଼ିନ ଗଧ। ଏରେ ଭବା ତତେ ଆଉ ସେମାନେ କିଛି କହିପାରିଲେ ସେଟ ମ କି କଣ କହ ତା ଟେନସନ ଲାଗୁଥିଲା କଣ କହିବି ତତେ ବୋଲିିକିରି।
ସେଇଟା ବଲା କଣ କହିବୁ କହ। ମାନେ ଭଲ ପାଇଁ କହିଲେ ବି ସେମାନେ ଖରାପ ବୁଝିବେ ଖରାପ ପାଇଁ କହିଲେ ବି ସେମାନେ ଖରାପ ବୁଝିଗଲେ କଣ ଆଉ କହିବୁ ମାନେ ସେମିତିରେ ପିଲାମାନେ କଣ କୁହନ୍ତି ଆରେ ଜଣେ ପଢୁଚି ଜଣେ ପରିଶ୍ରମ କରୁଚି ତାକୁ ଟିକେ ଇଏ ପୁରା ଇଏ କରିବା କଥା ଉତ୍ସାହିତ କରିବା କଥା କି ନାଇଁ।
ହୁଁ।
ସେମିତି ସେ ଆଉ ଅଧିକ ପଡିବ ଆଉ ସେମିତି କହିଲେ ସେମିତି ଯଦି କହିବେ ତାହେଲେ ସେଇଟା କଣ ସେମାନେ ତମକୁ ମାନେ ସେତିକି ଉତ୍ସାହ କରୁନାହାନ୍ତି ନା।
ହଁ ଭାଇ।
ହଁ ସେଇଟା ହଉଚି କଥା। ସେଥିପାଇଁ ପଢାପଢି କରୁଚ ଭଲ କରୁଚ। ଆଉ କଣ ଥରେ ଥରେ ଲେ ଦେଲ କି ନାଇଁ?
ଦେଇଚି ବାଜିଏ ପାଇନି।
ଅଉ ହୋଉ ଏଇଟା ହବ ଆଉ ଥରେ ଚେଷ୍ଟା କର। ପରିଶ୍ରମ କର। ଦିନେ ନହେଲେ ଦିନେ ତମର ନିଶ୍ଚୟ ସଫଳ ମିଳିବ ସେତିକି ପୁରା ମନ ଧ୍ୟାନ ଦେଇକି ପଢ। ଆଜକାଲି ତ ହଁ ମୋବାଇଲ ରେ ତ ବହୁତ କିଛି ବା ବାହାରିଲାଣି, ବୁଝିଲେ କି ନାଇଁ।
ଏବେ ତ ଆରମ୍ଭ କରୁଛି ପ ଟିକେ ଟାଇମ ଲାଗୁ।
ହଉ ହଁ ଟିକେ ସମୟ ଲାଗିବ, ଲାଗିବ ନିଜର ଚେଷ୍ଟା ଯଦି ଅଛି ତାହେଲେ ତମେ ନି ହଁ ନିଶ୍ଚୟ ପାରିବ ହେଲା। ସେତିକି ଆତ୍ମବିଶ୍ଵାସ ବି ରହିବା ଦରକାର, ନାଇ ମୁଁ ପଢିବି। କିଛି ଗୋଟେ କରିବି ହଁ। କିଛି ଗୋଟେ କରିବି କିଛି ଗୋଟେ ବନିବି ମାନେ ସେତିକି ନିଜର ଆତ୍ମବିଶ୍ବାସ ରଖିବା ଦରକାର, ବୁଝିଲ ହଁ ନିଜ ୟା ନିଜ ଉପରେ ତାହେଲେ ତମେ ନିଶ୍ଚୟ ଆଗକୁ ସ ହଳହୋ
ହୁଁ ହୁଁ।
ହଁ। ଠିକ ଅଛି ଭଲରେ ପଢାଢ ପଢାପଢି କର, ମୋବାଇଲ ବି ଏତେ ଦେଖନି ନାଇଁ ମୋବାଇଲ ଦେଖ ଯେ ତେ ଦେଖନି ମୋବାଇଲ ବୁଝିଲ କି ନାଇଁ ନାଇଁ ନାଇଁ ମୋବାଇଲ ଦେଖ ମାନେ ଦେଖ ମାନେ କଣ କି ଅଲଗା ଇଏରେ ଦେଖିବନି ବୁଝିଲ କିି ନାହିଁ। ପଢ଼ାପଢ଼ିରେ ଦେଖ ହଁ ମୋବାଇଲ ଦେଖନିାନେ ତା ମାନେ ନୁହଁ ଯେ ତମେ ମୋବାଇଲ ଦେଖିବନି। ମୋବାଇଲ ଦେଖ, କିନ୍ତୁ ପଢା ଉପରେ ଅଧିକା ଦେଖ ଆଉ ହଁ ବାସ୍ ସେଇଗଡା ହଉଛି, କଥା ହଉ ହଉ ଠିକ ଅଛି ଭାଇ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଦେଖିବା ହଉ ହଉ। ଆଉ ଦେଖିଲେ ଆଉ କେତେବେଳେ, ନେକ୍ସ୍ଟ ଟାଇମ୍ କଥା ହେବା ଆଉ। ହଉ ରହୁଚି ଭାଇ ହଉ ହଉ ହଉ ଧନ୍ୟବାଦ।